ହାଲ ହ୍ୟାଲୋ। ଭାଇ ଆଉ ଭଲ ଅଛନ୍ତି?
ଭଲ। ତମେ ଭଲ ଅଛ?
ହଁ, ଆଉ ଏବେ କଣ କରୁଛନ୍ତି?
ହଁ ଭାଇ କିଛି ନୁହଁ ବର୍ଷା ତ ଆମ ପଟେ ପ୍ରବଳ ବର୍ଷା ହଉଚି। ଘରୁ ବି ବାହାରି ହଁ ଭାଇ ବହୁତ ବର୍ଷା ହଉଛି ଘରୁ ବାହାରି ହଉନି କିଛି ନାହିଁ।
ଆମର ତ ଏପଟେ ବର୍ଷା ନାହିଁ ଭାଇ। ଆସୁଚି ବର୍ଷା ଟିକେ ବର୍ଷି ଦଉଚି ତାପରେ ଯୋଉ ଖରାଟା ହଉଛି ନାଇଁ କି ଗୁଳୁଗୁଳି ପାଗ ପୁରା ବହୁତ ଚାଲିଚି।
ଆଉ ଆପଣଙ୍କ ଆଡେ କଣ? ପର୍ବପର୍ବାଣି କଣ ଭଲ ପାଲ ପାଲନ କରୁଚନ୍ତି।
ଆମର ଭାଇ ପର୍ବପର୍ବାଣି ଆମର ତ ମାନେ ଉଁ ଦଣ୍ଡନାଚ ଟା ଆମର ମାନେ ମୁଖ୍ୟ ପର୍ବ ତାପରେ ଠାକୁରାଣୀ ଯାତ୍ରା ହୁଏ, ଏଠି ଆହୁରି ବିଭିନ୍ନ ପ୍ରକାର ଗାଁ ଗହଳିରେ ଦେବୀ ପୂଜା ହୁଏ, ସ ସେଗୁଡାକ ମଧ୍ୟ ପର୍ବପର୍ବାଣି ତାପରେ ଆମର ଏଠି ରାମାୟଣ ନାଚ ବି ମୁଖ୍ୟ ଅଛି। ଯୋଉଟା କି ରାମ ଜନ୍ମଙ୍କ ଠାରୁ ଆରମ୍ଭ ହେଇକି ଲଙ୍କାପୋଡି ଯାତ୍ରା ମଧ୍ୟ ହୁଏ, ଆପଣ ଜାଣିଥିବେ ଲଙ୍କାପୋଡି ଯାତ୍ରା।
ହଁ ନାଇଁ ଆମ ଆଡେ ବି କରନ୍ତି ସେ ତ ଆମର ରାମନବମୀ ଯୋଉ କରୁଚନ୍ତି। ରାମନବମୀ ଶ୍ରୀରାମ ଜନ୍ମରେ ରାମନବମୀ ପାଳନ ହଉଚି, ଆ ହୁଁ।
ଯେମତି ଭାଇ ମାନେ ଚଉଦ ଦିନ ପାଳନ ହୁଏ ମାନେ କାଷ୍ଟା କରିକି ସମସ୍ତେ ଯେମିତି ପାଳନ୍ତି ଆମର ଏଠି ବି ସେମତି ବହୁତ ଲୋକ ପାଳନ କରନ୍ତି। ଆଉ ଖୁସି ଲାଗେ ନିଜକୁ ଯେ ଆମ ନି ନିଜ ଗାଁ ରେ ନିଜ ପରିବେଶ ରେ ଆମର ମାନେ ଗୋଟେ ଗୌରବ ଯେ ଚାଲି ଆସଚି ଯେ ମାନେ ଦି ର୍ଘ ଶହେ ଦେଢ଼ଶ ବର୍ଷ ପାଖାପାଖି ହବ ସେତେବେଳେ ଲୋକମାନେ ସେ ପର୍ବକୁ ମାନିକି ଆଜି ପର୍ଯ୍ୟନ୍ତ ପାଳନ କରନ୍ତି।
ହୁଁ ସେଇଟା କୌଣ ପର୍ବପର୍ବାଣି ପାଳନ କେତେବେଳେ କିଏ ଥିଲେ ଯେତେବେଳେ ଗାଁ ଘର ଯେତିକି ଲୋକ ଅଛନ୍ତି ତାଙ୍କ ଭିତରେ ଭାବଟା ସମ୍ପର୍କଟା ଠିକ୍ ଥିବ ସମସ୍ତେ ସମସ୍ତଙ୍କ ସହିତ ମିଶୁଥିବେ ତ କଣ ହେଲା କି ସେତେବେଳେ ଆଉ ତା ମାନେ ସେ ଜିନ ଷ ଟାକୁ ଆମୁକୁ ଅନୁଭବ କରିବା ପାଇଁ ଭଲ ଲାଗେ। ଯେ ଆମେ ମିଳିମିଶିକି ଏଇ କାମଟା କରୁଚୁ ତ ତାପରେ ମୁଖ୍ୟ ଆପଣ ଯୋଉ ଦଣ୍ଡଟା କହିଲେ ସେଠି ତ ଦଣ୍ଡଟା ତ ଆକଚୁଆଲି ଦଣ୍ଡ ଗଲେ ତାର ନା ଯେମିତି ସେ କାମ ବି ସେମିତି। ସେଇଟା ପୁରା ପୁରି ଆକଚୁଆଲି ଦଣ୍ଡ ସେଠି ଖାଇବା ପିଇବା ସବୁ ଜିନଷର ଯୋଉ ବାରଣ ଥାଏ। ସେଇଟା ଯୋଉମାନେ ବି ଯାଆନ୍ତି ସେ ପ୍ରଭୁଙ୍କ ନାମ ନେଇକି ଯୋଉମାନେ କରିପାରୁଛନ୍ତି ଆମେ ତ ସେତିକି ଭକ୍ତ ହେଇନାହୁଁ ଆମେ ଦେଖୁଛୁ ହେଲେ ଯୋଉମାନେ ଯାଉଛନ୍ତି ସେଠକି ଯୋଉ ଖରା ତ ଖରାରେ ଯୋଉ ଖାଇବାର କୌଣସି ତାମାନେ ବିଶେଷ ବିଶେଷ ତ ଅସୁବିଧା ନା ଦିନକୁ ତ ଥରେ ନା ଦି ଥରେ ଖାଉଛନ୍ତି ପୁଣି ପଣା ଟିକିଏ ପିଇ ଦେଉଛନ୍ତି। ପୁଣି ରାତିରେ ଆସିବେ ନାଚିବେ ଡେଗିବେ ବହୁତ ଗୁଡ଼ାଏ କାମ ହଉଛି।
ହଁ ଭ ଆପଣ କେବେ ମିଶୁଛନ୍ତି ନା ନାଇଁ ଦଣ୍ଡରେ।
ନା ଭାଇ ମୁଁ ଦଣ୍ଡରେ ମିଶି ନାହିଁ କାଉ ମୁଁ ଅଲଗା କାମରେ ରହିଯାଉଛି ତ।
ହଁ ଭାଇ କେବେ ଭାଇ ଦଣ୍ଡରେ ମିଶି ଆଉ ଦେଖିବା ଭଗବାନଙ୍କ କୃପା କୃପା ଥିଲେ ସେତେବେଳେ ଭଗବାନ ଡାକିବେ ସେତେବେଳେ ତାଙ୍କର କୃପା ନହେଲେ ଆଉ ଭକ୍ତ କୁଆଳୁ ମିଶ
ହୁଁ କଣ କି ଦଣ୍ଡ ଜାତ ଯାତ୍ରାଟା ଗୋଟେ ଭଲ ଆମର ଧର ଶିବ ମାପୁର ଯୋଉ ବାହାରୁଛନ୍ତି ବୁଲିବା ପାଇଁ ପାରବତୀଙ୍କୁ ନେଇକି ଯୋଉ ବୁଲି ବାହାରୁଛନ୍ତି କିଏ ଏକୋଇଶ ଦିନ କରୁଛି କିଏ କିଏ ଯୋଉ ଗାଁ ଗଲେ ଯେତିକି ଦିନ ପାରିଲେ ସେତିକି ଦିନ କାଷ୍ଟା ରହୁଛନ୍ତି।
ହଁ ଭାଇ କିଏ ତ ଏକୋଇଶ ଦିନ କିଏ ଚଉଦ ଦିନ।
ହୁଁ ଯିଏ ଯେତିକି ଦିନ ପାରିଲେ ହଁ ଯିଏ ଯେତିକି ଦିନ ପାରିବେ ସିନା। ଯୋଉମାନେ ତାମାନେ ସବୁ ଜିନିଷରେ ବି ତ ପୁଣି ପଇସା ପତ୍ର ସବୁ ଜିନିଷ ଦରକାର ପଡୁଛି ଭାଇ ଯା ଯାନି ଯା ଯାତ୍ରା ଯାହା କଲେ ବି ସେମାନେ ବୁଲିବେ ସେମାନଙ୍କର ଖାଇବା ଧର କୋଉ ଗାଁ କୁ ଗଲେ ଧର ହେଲା ନାଇଁ ଧର କାମ ତ ବାଧ୍ୟ ସେମାନେ ନିଜ ହାତରୁ ହେଲେ ବି ଖାଇବେ ନା। ନ ଖାଇଲେ କେମିତି କଣ କରିବେ? ଆଉ ଖରାରେ ଯୋଉ ମହାପ୍ରଭୁଙ୍କର ସେଇଟା ଗୋଟେ ମହାପ୍ରଭୁଙ୍କର ଗୋଟେ ଲୀଳା ଯେ ଆମେ ସେଠି ଦେଖୁଛୁ ଯୋଉ ଆମର ବାହାରୁଛନ୍ତି ଶିବ ପାର୍ବତୀ। ଆମର ତାମାନେ ପତର ସଉରା ଚଡିଆ ହେଲା ଯାହା ଯେତିକି ରୋଲର ବାହାରନ୍ତି ସମସ୍ତେ ଅଭିନୟ କରନ୍ତି ଭଲ ଲାଗେ ଦେଖିବା ପାଇଁ।
ବହୁତ ଖୁସି ଭାଇ ଆମର ବି ସେଇଟା ମାନେ ଗୋଟେ ଗାଁ ପ୍ରତି ଗୋଟେ କର୍ତ୍ତବ୍ୟ ଯେ ଆ ଆମର ଯୋଉ ମାନେ ପୁରୁଣା ପର୍ବ ଗୁଡାକୁ ଆମେ ନିଜେ ବଞ୍ଚେଇକି ରଖ କାହିଁକିନା ଆଗାମୀ ଭବିଷ୍ୟତ ଆମେ ହିଁ ହଉଛୁ ଆଗାମୀ ଭବିଷ୍ୟତ ଆମର ଗୋଟେ ପରେ ଗୋଟେ ପିଢି ଯେତେବେଳେ ଆଗକୁ ଆଗକୁ ମାନେ ବଢି ବଢି ଚାଲିବେ। ସେମାନେ କାଳକ୍ରମ ଅନୁସାରେ କଣ ବିଭିନ୍ନ ପ୍ରକାର ଆଗରୁ ଆମ ଜେଜେବାପା ତାଙ୍କ ଅଣ ଜେଜେବାପା ଅମଳ ଏମିତି କିଛି ପର୍ବ ଥିଲା ଯୋଉଟା କି ଧୀରେ ଧୀରେ ଲୋପ ପାଇ ଆସିଲାଣି କିନ୍ତୁ ଆମର କର୍ତ୍ତବ୍ୟ ଆମେ ଆମର ଗାଉଁଳି ପର୍ବ ଆମର ନିଜର ପର୍ବ ଯୋଉଟା ଆମ ଜେଜେ ବାପା ମାନେ ଆମେ ସେ ଜିନିଷ ଟାକୁ ବଜାୟ ରଖିକି ଆମେ ବି ନିଜେ ସେ ଜିନିଷକୁ ଆଗକୁ ନେବା। ଆମର କର୍ତ୍ତବ୍ୟ ସେଇଟା ଆମର।
ହୁଁ କଳା ସଂସ୍କୃତିକୁୁ ବଞ୍ଚେଇବାଟା ଗୋଟେ କାମ ଆମର ଭାରତର। ସେଇଟା ତ ଆମର ଯଦି ବି ଆମେ ଏମିତି ବି ଦେଖିବା ସମ୍ବିଧାନର ଧାରା ଅନୁସାରେ ବି ତ ଆମକୁ ଯେଉଁ ଅଧିକାର ସହିତ କରି କର୍ତ୍ତବ୍ୟ ଦିଆଯଛି ସେଠି ତ ଗୋଟେ ଲେଖା ହେଇଛି ଏଗାରଟା କର୍ତ୍ତବ୍ୟ ଭିତରେ ଗୋଟେ ଅଛି ଯେ ଆମେ ଆମର କଳା ସନ୍ ସଂସ୍କୃତି କୁ ବଞ୍ଚେଇବା ପାଇଁ ଚେଷ୍ଟା କରିବା ଆମେ ଆମର ଧର ହେଲା କୌଣସି ଗୁଡିଏ ସ୍ତୂପ ହେଲା, ମନ୍ଦିର ହେଲା ତାର ପୁନରୁତ୍ଥାନ କରିବା। ଏଇଟା ହଉଛି ଆମ ମାନଙ୍କର ଗୋଟେ ନୈତିକ ଗୋଟେ କର୍ତ୍ତବ୍ୟ। ତା ମାନେ ସରକାର ଆମ ଉପରେ ଦେଇନାହାନ୍ତି। ସେ ଆମକୁ ତାମାନେେ କଣ ତା ମାନେ ଆମେ କଣ ନିଜର କର୍ତ୍ତବ୍ୟ ଗୋଟେ ଅଧିକାର ସହିତ ଗୋଟେ ନିଜର କର୍ ପାଳନ କରିବା।
ଆମର ସେଟା ନିଜର ଗୋଟେ ମାନେ କର୍ତ୍ତବ୍ୟ ଦୃଷ୍ଟିରୁ ଦେଖିବାକୁ ଗଲେ ଭାବନା ଦୃଷ୍ଟିରୁ ଯଦି ଦେଖ ଦେଖିବାକୁ ଗଲେ ନାଇଁ କି? ଆମର ସେଇଟା ମୁଖ୍ୟ କାମ ହଉଛି ଯେ ଆମେ ଆମର କଳା, ସଂସ୍କୃତି ଯାହାବି ଆଉ ଭାଇ ଆପଣ ଦେଖିଥିବେ ମାନେ ଆଗ କାଳରେ ବାଉଁଶରେ ଯୋଉ ଏମତି ଝୁଡି ବନା ହୁଏ। ତାପରେ ପତ୍ର ଶିଆଳି ପତ୍ର, ଶାଳ ପତ୍ରରେ ଏମତି ଖଲି ଠୋଲା। ହଁ ଥୋଲା ଭାଇ ବନାବେ ମାନେ ଦେଖ ଧୀରେ ଧୀରେ ଅବଶ୍ୟ ଏବେ ସେତିକି ଲ ମୁଁ ପାଇନି କିନ୍ତୁ ତମେ ଗୋଟେ ଭାବନ୍ତୁ ଯେ ମାନେ ଆଗକୁ ପଚାଶ ବର୍ଷ ପରେ ସେ ଜିନିଷଟା ସମ୍ପୂର୍ଣ୍ଣ ଲୋପ ପାଇଯିବ କିନ୍ତୁ ଆମର କର୍ତ୍ତ ବ୍ୟ ନାହିଁ ଆମେ ମଧ୍ୟ ଆଜି ସେ ଜିନିଷଟା ବଜାଏ ଆଗ କାଳ ଲୋକମାନେ ଯେତିକି ବାସନ କୁସନ ର ବ୍ୟବହାର କରୁନଥିଲେ। ଏଇନେ ଆମେ ସମସ୍ତେ କେବଳ ଷ୍ଟିଲ୍ ବାସନକୁ ହିଁ ବ୍ୟବହାର କରୁଚୁ। କିନ୍ତୁ ଷ୍ଟିଲ ବାସନ ଆମଙ୍କୁ ଦେହ ପାଇଁ କ୍ଷତିକାରକ ହୁଏ କିନ୍ତୁ ସେମାନେ କଣ ପା ପ୍ରାକୃତିକ ଜିନିଷକୁୁ ବ୍ୟବହାର କରିକି ଖାଇବା ପିଇବା ମାଟିହାଣ୍ଡିରେ ରୋଷେଇ କରନ୍ତି। ମାଟି ହାଣ୍ଡି ବନାନ୍ତି ରୋଷେଇ କରନ୍ତି ସେଠି ତାପରେ ଶିଆଳି ଠୁଲା। ଆଉ। ଛାଣୁ ପଥର ଦ୍ୱାରା ଖାଆନ୍ତି ମାନେ ଏତେ ଗୁଡ଼େ ସେ ସବୁ ଭାଇ ଦେ ରଖିଲେ କି ମାନେ ନିଜକୁ ଗୋଟେ
ଦେଖନ୍ତୁ ସେତେ ସେତେବେଳେ କଣ ଥିଲା ଲୋକମାନେ ସେ ସବୁ ପ୍ରାକୃତିକ ଜିନି ଖାଉଥିଲେ ସାରର ବ୍ୟବହାର ନଥିଲା। ସେମାନେ ତାମାନେ କଣ ଆମର ଗୋବର ବ୍ୟବହାର କରୁଥିଲେ ଚାଷ କରୁଥିଲେ। ତାମାନେ ଜଙ୍ଗଲ ବି ଥିଲା ତ ମୁକ୍ତ ବାୟୁ ଅମ୍ଳଜାନ ଆମକୁ ତାଙ୍କୁ ମିଳୁଥିଲା ତ ସେଇଥିପାଇଁ ଯଦି ଆପଣଙ୍କର ଯଦି ଜେଜେବାପ କିଏ ଯଦି ବଞ୍ଚ ଥିବେ ମୁଁ କହୁଚି ତ ଦେଖିବା ସେମାନେ ଅଶୀ ନବେ ବର୍ଷ ପର୍ଯ୍ୟନ୍ତ ବଞ୍ଚିଥିବେ ବେ ଆଉ ଆଜିି ସେମାନେ କଣ କି ସୁସ୍ଥ ପରିବେଶ ସହିତ ଥିଲେ ଆଉ ସୁସ୍ଥ ପରିବେଶ ସୁସ୍ଥ ବାୟୁ ସୁସ୍ଥ ଖାଦ୍ୟ ସୁସ୍ଥ ଜଳ ସବୁ ଜିନିଷ ତ ଆମେ ସେମାନେ ବିଶୁଦ୍ଧ ପାଉଥିଲେ କିନ୍ତୁ ଆମେ ଆଜି କଣ ପାଉଚୁ ସେ ଫଳ ବି ଆସୁଚି ସେଇଟାକୁ କଣ ଗୋଟେ କେମିକାଲ ମାରି ଦଉଚନ୍ତି ସେଇଟା
ାଗ ଭାଇ ମାନେ ଆଗର ଭାଇ ଦେଖ ଏବେ ଏବେ ଆମର ଫ୍ରିଜ୍ କୁଲର ସବୁ ଥାଇକି ଭାଇ ଆମେ ଫଳ ଯଦି ବି ରଖିବା ତାହେଲେ ବି ପଚି ଯାଉଚି କିନ୍ତୁ ଆଗ କାଳରେ କଣ କଣ ପାଇଁ ବଚିଯିବାର ମୁଖ୍ୟ କାରଣ ହଉଚି ଭାଇ ଆପଣ ଭାବନ୍ତୁ ଏବେ ଉଁ ସବୁ ମନେକୁ ଆପଣ ମାର୍କେଟ ଗଲେ ବଜାରକୁ ଯାଇକି କିଛି ଫଳ କିଣିକି ଆଣିଲେ ଆଜି ପାଇଁ ଆଣିଲ ଠିକ୍ ଅଛି ଦି ଦିନ ପରେ ସେ ସାଙ୍ଗେ ସଢଯିବ କାରଣ ହଉଚି ସାରଦିଆ ସାରଦିଆ ଖାଦ୍ୟା ଆମେ ଭାବୁଚୁ ଯେ ପୁଷ୍ଟିକର ଖାଦ୍ୟ ମିଳୁଚି ଆମକୁ ଫଳମୂଳ ନାଇଁ ଭାଇ କିନ୍ତୁ ଆଗ କାଳର ଯୋ ଥିଲା ଭାଇ କିଛି ସାର କେବଳ ସାର ମାନେ ଗୋଟେ ଜିନିଷ ସେଟା ହଉଚି ଗୋବର
ଗୋବର ସେଟା କଣ କି ଓ ସେରା ପ୍ରାକୃ ବାସ୍ ପ୍ରାକୃତିକ ଥିଲା ଏବେ ଆମେ କଣ କଣ ଯୋଉ କେମିକାଲ ଆମେ ଯୋଉ ରାସାୟନି କ ବ୍ୟବହାର କରୁଚୁ ଆମେ ଗୋଟେ ଜିନିଷ ସମୟ ପୂର୍ବରୁ ତାକୁ ବଢେଇ ଦଉଚୁ। ଯେ ଧର ଗୋଟେ ଛୁଆଟେ ହେଲା ସେ ଧୀରେ ଧୀରେ ବଢ଼ିବ ଚାଲିବ ବର୍ଷେ ହେଲା ସେ ଚାଲିବ ଆମେ ଯଦି କିମ୍ବା ଦି ମାସରେ ଛୁଆଟା ଚାଲିବ ତ ଅ ଅସୁବିଧା କଣ ହବ ତାର ଗ୍ରୋଥ୍ ତ ହେଇନଥିବ ନା।
ଯେତିକି ମାନେ ଦେଖ ଯେତିକି ଆଗରୁ କଥାରେ ଗୋଟେ ନାଇଁ କି ଆପଣ ଯୋଉ ଜିନିଷ ବି କିଯେତି ଏତିକି ଧୀରେ ଧୀରେ ଧୀରେ ଧୀରେ ଧୀରେ ଧୀରେ ଯାର ମାନେ ମାଧ୍ୟମଟା ବଢି ବଢି ବଢି ବଢି ତାର ଭ୍ୟାଲୁ ମାନେ ମୂଲ୍ୟ ଟା ସେତିକି ଅଧିକଥିବ ଆପଣ ଯେମିତି କହିବେ ଛୁଆ ଟାକୁ ଯଦି ଧୀରେ ଧୀରେ ବାଇଶି ସେ ମାନେ ଫାଷ୍ଟରେ ଧୀରେ ଧୀରେ ଚାଲି ମାନେ ରଙ୍ଗିବା ଶିଖିବ ପଢିବ ଉଠିବ ପଢିବ ଉଠ ଓ ଏମତି କି ବର୍ଷେ ଦି ବର୍ଷ ପରେ ଚାଲିବ କଥା କହିବ ଆପଣ ଯଦି ହଠାତ୍ କୁ ଚାଲୁ ଦି ମାସରେ କରିଦେବେ କହିଲେ ଭାଇ ସେଇଟା ଅଧିକ ଦିନ ହେଲାଣି ସେମିତି ଫଳ ବି ଭାଇ ତାର ଫଳ ହେଇକି ଫଳ ହବ ସେଠୁ ବଡ଼ ହବା ପାଇଁ ତାକୁ ଦି ତିନି ମାସ ଲାଗିବ ପୁଣି ପାଚିବା ପାଇଁ ତାକୁ ଦି ତିନି ମାସ ମାନେ ଗୋଟେ ସିକ୍ ଛଅ ସାତ ମାସର ସମୟରେ ଯୋଉ ଫଳ ଟା ତିଆରି ହବ ସେଇ ଫଳରେ ଭାଇ ଯୋଉ ମାନେ ପ୍ରକୃତି ଟା ଥିବ ଯୋଉ ଦିନି ହଁ ତାହା ଆଉ ଏବେ ନାହିଁ ଏବେ ଭାଇ ଛୋଟ ଫଳଟା ହେଇଗଲେ ତାକୁ କଣ କଣ ଦେଇ ଦିଅନ୍ତି କେମିକାଲ ଦେଇକି ମାନେ ଦଶ ବାର ଦିନରେ ଭାଇ ବଡ଼ କରିକି ପାଚି ଯାଆନ୍ତି ଆମେ ସେଟାକୁ ଭ ଭାବୁଚୁ ମାନେ ଫ୍ରେଶ୍ ଖାଦ୍ୟ ବୋଲି ଭାବୁଚୁ କିନ୍ତୁ ତାହା ଆମ ପାଇଁ ହିତା କାରକ ନୁହେଁ ଯାହା ଦ୍ଵାରା ପାଇଁ ଆମର ଦେହ ଖରାପ୍ ହେନେ ଛୋଟ ଛୋଟ ଛୁଆକୁ ବି ଦେଖିଥିବେ ଛୋଟ ମାନେ କଣ ଭାଇ ପନ୍ଦର ବାର ବର୍ଷ ପିଲାମାନଙ୍କୁ ବି ଚୁଟି ପାଚବା ାର୍ଟ ହେଲାଣି କାହାକୁ ଅଣ୍ଟା ବଥା ଷ୍ଟାର୍ଟ ହେଲାଣି।
ଏବେ ଦେଖୁଥିବେ ଆପଣ ନିଜେ ବି ଯେ ଦେଖିବେ ଛୋଟ ଛୋଟ ଛୁଆ ମାନଙ୍କର ଆଖି ତାମାନେ ଦେଖନ୍ତୁ ପୁରା ଛୋଟଟେ ଥିବେ ସେମାନେ ତମାନେେ ଦେଖିବା ଜାଣ ଆରମ୍ଭ କରିନଥିବେ। ତାଙ୍କର ଆଖି ଖରାପ ହଉଛି। ତ ଏଇଟା କଣ ଆମର ଯୋଉ ଟାଇମ ରେ ତା ସେ ଯୋଉ ମା ପେଟରେ ରହିଲା ସେ ଟାଇମ ରେ ତା ମା ର ହୁଏତ ଖାଦ୍ୟ ସାର ଠିକ ଠା କାହିଁକିରେ ତାମାନେ ଠିକ୍‌ ସେ ମିଳି ନଥିବ ପସର ଯାହାବଲେ ପେଟରେ ଥିବା ଛୁଆ ବି ସେଇ ଅସୁବିଧାର ଶିକାର ହଉଛି ଆଉ ତାରି ପ୍ରଭାବ ତ ସେ ଛୁଆ ଉପରେ ଛୁଆ ହେଲେ କଣ କରିବ ସେତ ଏ ଜନ୍ମ ହେଇ ଯେ ଗୋଟେ ଅଙ୍କୁର ତାମାନେ ମାଟିରେ ଗଜା ଆଡେ ପଡିଲା ଯେମିତି ମାଟିରେ ହେବ ସେଇ ହିସାବରେ ସେ ତ ମାନେ ଗଛଟା ବଢିବ ଭଲ ମାଟି ଥିବ ଖାଦ୍ୟ ସାର ଥିବ ତ ଗଛଟା ମଜବୁତ ହେଇକି ବଢିବ ଆଉ ଯଦି ଖାଦ୍ୟ ସାର ନଥିବ ସେଇ ମା ଟିରେ ଆମେ ତାହାକୁ ଯେତେ କହିଲେ ସେ ଗଛ କଣ ହବ ସେ ଗଛ ହବ ଦିଟା ପତ୍ର ହେଇଥିବ। ଝାଉଁଳି ଯାଉଥିବ ସେ ତାମାନେ କଣ ବହୁତ ପତଳା ଦୁର୍ବଳ ହେଇକି ସେ ଗଛ ଟା ପଢୁଥିବ ଆମେ ତାକୁ କହି କହିଲେ ଗଛ ଟା ବଢୁନି କହିଲେ ହବ ସେମିତି ସବୁ ଜିନିଷ ପାଇଁ ମେ ମେଳା ପୋଷଣ ଖାଦ୍ୟ ସାର ଏଇ ସବୁ ଜିନିଷ ଦରକାର ସବୁ ଜିନିଷ ହେଲେ ଯାଇକି ମଣିଷ ସୁସ୍ଥ ତ ରହିବ ତ ଯାହା ବି କାମ କରିବ ସେଇଟା ସୁସ୍ଥ ହିଁ ହବ। ଆଉ ମଣିଷ ଯେମିତି ଚିଡିଚିଡାରେ କାମ କରିବ ସେ କାମଟା ବି ସେମିତି ଆମେ ଯଦି ବ୍ୟତିବସ୍ଥାରେ ଗୋଟେ କାମେ କଲେ ସେଇ କାମଟା କଣ ହବ। ଯଉଠି ନା ଯୋଉଠି ଗୋଟେ ଭୁଲହେଇଥିବ।
ଭୁଲହେଇଯିବ ମନ ଧ୍ୟାନ ସହିତ ଧୀରେ ସୁସ୍ଥେ ଯଦି ଗୋଟେ କାମ କରିବ ତାହେଲେ ଭାଇ ସେ କାମଟା ମାନେ ସେ କାମର ସଫଳତା ନିଶ୍ଚୟ ମିଳିବ। ସେମିତି ଗଛଟ ବି ଲଗେଇବ ତମେ ଯାହା ବିି ଖାଉ ପ୍ରାକୃତିକ ଜିନିଷକୁ ନେଇକି ବ୍ୟବହାର କରିକି ଆମେ ଯଦି ଖାଇବା ବୋଇଲେ ଆଗାମୀ ଭବିଷ୍ୟତ ବି ଆମର ଯେଉଁ ପିଢି ଆସୁଛନ୍ତି ସେମାନେ ମ ସୁସ୍ଥ ସବଳ ହେଇକି ରହିବେ। କିଛି କୌଣସି ସମସ୍ତ ପ୍ରକାର କ୍ଷତି ହବନି।
ନାଇଁ। ଆଉ ଆମେ ଯଦି ଏଇ ଜିନିଷ ଟାକୁ ଆମେ ତମେ ସବୁ ଜିନିଷ ଆମେ ଆଜି ଯାହା କରିବା। ପରବର୍ତ୍ତୀ ପିଢି ତାହା ହିଁ ଦେଖିବେ। ଆଉ ସେମାନେ ସେଇଟା ହିଁ ଶିଖିବେ। ସେମାନେ କଣ ଜାଣିଲେ ଆମେ ଛୋଟ ଛୁଆ ଧର ଆପଣଙ୍କର ଛୋଟ ଛୁଆ ଅଛି। ଆମ ଘରେ ଛୋଟ ଛୁଆଟେ ଅଛି। ସେ ବାପାକୁ ଦେଖି ଥିଲା ତା ବାପା ଡେଲି ଧର କଣ ଗୋଟେ କାମକୁ ଯାଉଛନ୍ତି। ସେ ଜାଣିଲା ଯେ ମୋବାପା କାମକୁ ଯାଉଛନ୍ତି ସନ୍ଧ୍ୟାରେ ଫେରୁଛନ୍ତି ସେ ଜାଣିଲା ସବୁିଦିନ ଜାଣିଲା ଯେ ତା ବାପା କାମକୁ ଯାଉଛନ୍ତି। ସନ୍ଧ୍ୟାକୁ ଫେରିବ ସେ ଧୀରେ ଧୀରେ ବଡ଼ ହେଲା ତାପରେ ଜାଣିଲା ଯେ ଏଇ ଜିନିଷ ଏମିତି ହଉଛି। ତ ମୁଁ ଯଦି ବଡ ହେବି ଏଇ କାମ ନ କରିବି ତ ଏଇ କାମ ମୁଁ କରିବି। ଭଲ କରୁଥିଲେ ଭଲ କାମ ଆଉ ଯଦି ଖରାପ ଥିବ ଖରାପ ଅବସ ସେଇଟା ହିଁ ଶିଖିବେ। ତ ସମୟ ସହିତ ସବୁ ଜିନିଷ ତ ହେବ ହିଁ ହେବ ସେମିତି
ହଁ ଭାଇ ଓ ଭାଇ ହଉ ଭାଇ ଖୁସି ଲାଗିଲା ଭାଇ ତମେ ମୂଲ୍ୟବାନ ଦଶ ମିନିଟ ସମୟ ଦେଇଥିବାରୁ ଥ୍ୟାଙ୍କ ୟୁ ଭାଇ ଧନ୍ୟବାଦ ।